ହ
ହ୍ୟାଲୋ।
ହଁ କଣ କରୁଥିଲେ?
ଏଇଠି ବସିଛି ଆଉ। ତମେ କଣ କରୁଥିଲ?
ଏ ଜଷ୍ଟ ଖାଇକି ଉଠିଲି ଆଉ।
ହଁ ହଁ।
ହଁ ଆଉ ତମେ କଣ
ହଁ
ଆଜି ଆମର ଭାତ ଆଉ ଯୋଉ ଡାଲି ଆ ତା ସାଙ୍ଗରେ ଆଁ ଯେଉଁ ଛୁଇଁ ଆଉ ବେସର ଭଜା ଆଉ ଛୁଇଁ କଦଳୀ ବେସର ଭଜା। ଆ ଆପଣଙ୍କର?
ହୁଁ।
ଆ ତମର ହୁଁ?
କହିଲେ ଭାତ ଡାଲି ପୋଟଳ ଆଳୁ ଭଜା ଆଉ ବଡି ଚୁରା ହେଇଛି ଆଉ।
ହ ଆଉ ବଡିଚୂୁରା ବଢିଆ ଆଉ।
ହି ହି।
ହୁଁ ଆ ତମ ଛୋଟ ପୁଅ?
ଏଇଠି ପୁଅ ଖେଳୁଛି।
ଅ ଟିକେ ବାହାରକୁ ଆସୁନାହାନ୍ତି ନେଟୱାର୍କ ପ୍ରୋବ୍ଲେମ୍ମ ଅଛି ତ।
ଓହୋ ହଁ।
ଆଉ ଭାଇନା ଆଉ ଭାଇନା?
ସେ ଦୋକାନ ଯାଇଛନ୍ତି ଦୋକାନ।
ଅ ହଁ। ସେ କଣ ଗେ ଦୋକାନରେ ରହିଥିଲେ ହଁ ହଁ କହୁଥିଲେ ସେଦିନ।
ଘରେ।
ସେଇଠୁ ମାର୍କେଟ କେତେ ବାଟ କି?
ହଁ ଏଇ ପାଖରେ। ହେଟିକି ଏଠି ତିନି କିଲୋମିଟର ହବ ବୋଧେ।
ଆଚ୍ଛା ଆଚ୍ଛା ଓ ତି ମାର୍କେଟା ମାର୍କେଟା କେତେ ବାଟ।
ହଁ ହେମିତି ଆଉ। ମାର୍କେଟ ମାର୍କେଟା ଆଉ ଟିକେ ବାଟ ହବ ବୋଧେ।
ହଁ କେତେ କିଲୋମିଟରକି ମାର୍କେଟ?
ହଁ ହେଇ ପାଖାପାଖି ମ ହେଇ ନୂଆ ଗାଁ ରେ।
ଓହୋ ଆଉ ଫତେଗଡ ରାମ ମନ୍ଦିର ଦେଖିନ?
ହଁ ଯାଇଥିଲେ।
ଅହ ହୁଁ ଆମର ଆ ଆଠଗଡ ପଟେ ବଡମ୍ବା ଜାଣିଥିବେ?
ହଁ ହଁ।
ହୁଁ ସେପଟେ।
ଅ ହଁ।
ହୁଁ ତମ ସେ ଭାହାପର ପଟେ ବି ମୁଁ ଆମ ଗାଁ ର ଦିଦି ମାନେ ବାହା ହେଇଛନ୍ତି।
ଓହୋ। ଆଉ କୁଆଡ଼େ ବୁଲାବୁଲି କରି ଯାଇନା।
ନା ମୁଁ ଆଜି କଲେଜ ନାହିଁ ଆଜି ଛୁଟି।
ହଁ।
ହଁ ସେଥିପାଇଁ ଯେ ଯାଇନି ଆଉ ବଡ଼ ବୁଲାବୁଲି କରି ଆଉ।
ହଁ ହଁ ପ୍ଲସ୍ ଥ୍ରୀ କରଛ ନା ପ୍ଲସ୍ ଟୁ।
ନା ନା ମୋର ଗ୍ରାଜୁଏସନ ସରିକି ମୁଁ ଆ ବ୍ୟାଙ୍କ ପାଇଁ କରି ସାରିକି ଏବେ ମୁଁ ପାଠ ପଢୁଛି। ଉ ଦୀପା ଦିଦି ଯିଏ
ହଁ ହଁ ସେ ଆମ ଏଠି ଘର ପାଖର
ଓହୋ ଦୀପା ଦିଦି ତମ ଘର ପାଖରେ।
ହଁ ପୁରୀଆ ସାରଙ୍କ ଝିଅ ନା କଣ।
ଆଚ୍ଛା।
ସେ ସାନ ହେବେ ମୁଁ ଭାଉଜ ହେବି ତାଙ୍କର।
ହଁ ମୁଁ ଜାଣିଛି ଦିଦି ଆ ଦିଦି ଦିଦିଙ୍କ କଣ ରିଲେଟିଭ ହେବେ ନା କଣ କିଛି
ହୁଁ।
ଉଁହ।
ଆଉ କୁଆଡେ ବୁଲା ବୁଲି କରି ଯାଇନା?
କଣ କହିଲ?
କାଲି କୁଆଡକୁ ବୁଲାବୁଲି କରିବାକୁ
ନା ମ କିଛି ନାହିଁ ଏତେ ବ ଯୋଉ ବର୍ଷା ଆସୁଛି ୟାଡେ ପୁଣି ବର୍ଷା ହବାର ନାହିଁ କିନ୍ତୁ ବର୍ଷା ଜୋରସେ ଆସୁଛି। କୋଉ ମୁହୁର୍ତ୍ତରେ ପକେଇଦବ ଜଣା ନାହିଁ ଆଉ। କୁଆଡେ ବୁଲି ଯିବି ହଁ ଆଜି କଲେଜ ଥିଲା।
ଆଜି ଖରାପାଗ ଖରା ପାଗ ଦେଇଛି ଆଜି ଅଧିକ ଗରମ।
ନା ୟାଡେ ବର୍ଷା ପାଗ ଦେଇଚି।
ହଁ ୟାଡେ ଅଧିକ ଜୋର ଖରା ହଉଛି।
ହୁଁ। ଏଠି ବର୍ଷା ପାଗ ଦେଇଛି ହବ କେତେବେଳେ ଜଣା ନାହିଁ। ନାହିଁ ଆଉ ହୁଁ।
ତମେ ଫତେଗଡ ଆସଛ ନା ନାଇଁ।
ନା ମ ମୁଁ ଯାଇନି ଦେଖିନି ଟୋଟାଲି।
ଅ ହଁ କେବେ ଆସୁନ ବୁଲିକି ଯିବା।
ହଁ ଯିବି କେତେବେଳେ ଗୋଟେ ଯିବି ଆଉ ବୁଲ ଆସିବି ଆ ମୁଁ ଫତେଗଡ ତେ ଦେଖିନି ଟ୍ରାଏ କରିଛି ସେ ପଟେ ଯାଇଛି ତମେ ଯୋଉ ଗାଁ କହୁଛ ହେଲା।
ହଁ।
ତମ ଗାଁଠୁ ଫତେଗଡ଼ ରାମ ମନ୍ଦିର କେତେ ବାଟ କି।
ହୁଁ କେତେ ଗୁଡଏ ବାଟ।
ଅହୋ ହ ତା ମୁଁ କିନ୍ତୁ ଅ ସେତ ବୋଧେ ପାହାଡ ଉପରେ।
ହୁଁ।
ହୁଁ ମୁଁ ସେଇ ବାଟ ଦେଇକି ଯାଇଥିଲି ହେଲା। ଆ ସିଧାମଳ ବ୍ରିଜ୍ ଜାଣିଥିବେ?
ହଁଅ।
ଜାଣିଚନ୍ତି ସିଧାମଳା ବ୍ରିଜ?
ହଁ ଶୁଣିଚି କିନ୍ତୁ ଜାଣିନି କୋଉଟା କଣ।
ହଁ ସେ ସିଧାମଳା ପଟେ ଆମେ ଦେଇକି ଆସୁ।
ହୁଁ ହୁଁ।
ହଁ ମାନେ ଆମେ ଏପଟକୁ ଦେଇକି ଆସୁ। ସେଇ ହଁ ଯେତେବେଳେ ଆମେ ଭୁବନେଶ୍ଵରରୁ ଖୋର୍ଦ୍ଧା ବାଟେ ଦେଇକି ଯାଉ ଆ ନୟାଗଡ ଦେଇକି ଯାଉ ନୟାଗଡ ମେନ ରୋଡ ନାଁଇ ମାନେ ଦଶପଲ୍ଲା ଏଇ ସାଇଟରେ ହେଲା। ନୟାଗଡ ଦେ ଇକି ଯାଉ ତ ମାନେ ଫତେଗଡ ରାମ ମନ୍ଦିର ରାସ୍ତାରେ ଦେଖାଯାଆନ୍ତି ହେଲା। ଆଉ ଉପର ବୋହୁତ ବାଟ କିନ୍ତୁ ଆଉ।
ହୁଁ କୋଟଗଡ ପାର୍କ ଆସିନ ତାହେଲେ ବି?
ନାଁ ମୁଁ ଯାାଇନି ତ ତମ ସେପଟେ ବୋହୁତ କହିଲେଣି। ଆସିକି ଦେଖ ବଢିଆ ହେଇଚି ବୋଲି।
ହଁ କେତେବେଳେ ଆସିବ ଆଉ ଦେଖିକି ଯିବ ଆଉ ବଲା ବଢିଆ କରିଦେଇଚନ୍ତି।
ହଁ ବା ବଲାଙ୍ଗିର ପାର୍କ ନା ଏଇଟା?
ହୁଁ ହୁଁ।
ତ ସେଇ କୋଉ ପାର୍କ ଗୋଟେ ବଲାଙ୍ଗିର କହିଲ ଆଉ ଗୋଟେ ଏବେ କହିଲ କଣ?
କୋଟଗଡ।
କୋଟାଗଡ ହଁ କୋଟାଗଡ ଯୋଉଟା ସେଇଟା ଆମ ହଷ୍ଟେଲ ପିଲା ସବୁ ଯାଇଥିଲେ ହେଲା। ଦେଖିବା ପାଇଁ। କିନ୍ତୁ ମୁଁ ଯାଇନି ଆଉ ହୁଁ। ମୋର ଦେହ ଖରାପ ଥିଲା ତ ମୁଁ ଆଉ ଯା ଗଲିନି। ଆଉ ସେମାନେ ଯାଇକି ବୁଲାବୁଲି କରି କି ଏଞ୍ଜୟ କରିକି ଆଇଚନ୍ତି ଆଉ।
ଓହୋ।
ହୁଁ। ଆଉ କଣ ଖିଆ ଯିବ ଖାଇକି ବସିଚନ୍ତି ବୋଧେ ଆଉ।
ହଁ ଏଇ ପୁଅ ଖାଉଥିଲା ସିଜା ତ। ଭାତ, ଡାଲି କଣ ହେଇଚି ଯେ ଖାଉନି ଆଉ କିଛି ଟୋଟାଲି।
ସେ କେତେ ବର୍ଷର କି?
ଏଇ ବର୍ଷେ ହବ ଏଇ ତିରିଶ କି।
ଓ ମାନେ ବର୍ଷା ହେଇନି?
ନାଇଁ।
ଓହୋ ଛୋଟଟେ ତାହେଲେ ଆଉ।
ହୁଁ।
ସେ ତ ବସିବଣି ବୋଧେ?
ହଁ ବସିଲାଣି ଟିକେ ଟିକେ ଚାଲୁଚି ପଡିଯାଉଚି ଏମିତି ହୋଉଚି ଆଉ।
ଓହୋ ତାହେଲେ ପରା କୁନିଟେ ନାଁ କିି। ଉଁ ହୁଁ ଅଂ ହଁ। ତା ନାଁ ଗୋଟେ କହିଥିଲ ଅଂଶୁ ବୋଧେ ନା କଣ ଗୋଟେ କହିଥିଲେ।
ବିଭ୍ରାନଶୁ। ବିଭ୍ରାନଶୁ ତାନା ବିଭ୍ରାନଶୁ।
ଆଚ୍ଛା, ହଁ, ହଁ, ହଁ। ଆଛା। ଭାଇ ଛୋଟଟା ଯେ କଣ ଖାଏ, ଏବେ ତ କିଛି ଖାଇବା ଜିନିଷ ଖାଉନଥିବ ନା?
ହଁ, ଖାଉଛି ନା ସବୁ ଖାଉଛି। ଏଇ ସିଝା ଦିଆ ହଉଚି, ଆଉ ବିଟ୍, ଗାଜର ଅମୃତ ଭଣ୍ଡା। କଦଳୀ ସିଜା ଆଉ ଏଇ ଘରେ ସେରେଲାକ ହେଇଚି, ହେଇ ସେରେଲାକ ଖାଉଛି, ଆଉ ଭାତ ଟା ଆଳୁ ସିଝା, ରୁଟି, ପରଟା ସବୁ ଖାଉଛି ସେ।
ଏଗୁଡା ତ ଦବା କଥା ନୁହଁ ବୋଧେ?
ନାଇଁ ଆଳୁ ପରଟା ଏଟି କେତେବେଳେ କେମତି ଯଦି ଘରେ ହେଲା ପିଲା ଟା କେତେ ସେଇ ଜିନିଷ ଖାଇବାକୁ ତାର ବି ମନ ହଉନି ନା ହେମତି ଟିକେ
ତି ନୁହଁ କୁନି ଛୁଆ ଟା ନା ଦି ବର୍ଷ ହେଇଥିଲେ ହଁ ଚଳିଥାନ୍ତା, ବର୍ଷେ ଟା ନା
ଏ ଡାକ୍ତର କହିଛନ୍ତି, ସେ କହିଲେ ଭାତ, ଡାଲି ଦବ, ରୁଟି ଡାଲି ଦବ। ସିଜା ସିଯି ଦବ ସବୁ ଦବ।
ସେଗୁଡା ଦବ, ସେ ଯୋଉ ଆଳୁ ପରଟା ସେଗୁଡା ଭଲ ନୁହେଁ।
ଏଇ ଖାଲି ଆଳୁ ପରଟା ସବୁବେଳେ ହଉନି ଯେ ଏମିତି କେତେବେଳେ କେମିତି ହେଲେ ଦେଇ ଦଉଛି ଆଉ।
ଆଁ ସେଯୋଉ ଇପି ଫିପି ବି ଦବନେଇ ନୁଡୁୁଲସ ଗୁଡାକ।
ହଁ।
କାହିଁକି ନା ସେଟା ମଇତାଟା ନା ତ ଦେହ ଛୋଟ ପିଲାଙ୍କୁ ସେଗୁଡା ଖୁଆଲେ ଛୋଟ ରୁ ଦେହ ଖରାପ ହବ। ସେ ଜେନ୍ ଯେନ୍ କହିଚନ୍ତି ସିଝା ଶିଯି ଦବ ସେଇଟା ବେଟର ସିଝା ସିଝି ଦେଲେ ସେ ଖାଇବ। ଆଉ ଏଗୁଡା ଦେଲେ ଦେହ ଖରାପ ହବ।
ତାକୁ ବିସ୍କିଟ ଚକଲେଟ କୁରୁ କୁରୀ ସେଗୁଡାକ କିଛି ଦିଆ ହୋଉନି।
ନା ନା ସେଗୁଡା ଚକଲେଟ ଛୋଟଟା ଯୋଉ କାଠି ଚକଲେଟ ଏନ୍ ଦେଇଦେଲେ ସେ ବି ସେଟା ବି ଦେଇ ଦେଲେ ବି ସେବି କି କୋଉ ମୁହୂର୍ତ୍ତରେ ବି କାଠି ଚକଲେଟଟା ଆଖିରେ ବି ପସେଇଦବ ଜଣା ନାହିଁ।
ନାଇଁ ଚକଲେଟ ଦବା ନା ତ ମିଠା ତାକୁ ମିଠା ଲୁଣ ସବୁଥିରେ ଖାଇବାରେ କମ ପଡୁଚି ତାର। ଲାଗିଛ ଦିଆ ହୋଉନି ତାକୁ ଦିଆ ହଉନି।
କଁ କହିଲେ?
କହିଲି ବିସ୍କଟ ବି ଦିଆ ହଉନି ଆମର।
ହଁ ବିସ୍କୁଟ୍ ଟା ଚଳିିବ ବୋଧେ। ଆ କିନ୍ତୁ ଏଗୁଡା, ଉଁ।
କହିଥିଲେ ତ ପକେଟ ଜିନିଷ କିଛି ଦବନି ହେଥିଲାଗି କିଛି ଦିଆହଉନି ବାହାରୁ କିଣା ଜିନିଷ।
ହେନା ମୁ ଏବେ ବ ବର୍ଷେ ହେଇଛି ନା ବର୍ଷେ ହେଲା ଏଠି ଆ କହୁଛନ୍ତି ପୁଣି ବର୍ଷେ ବି ଫିର୍ ବି ହେଇନି। ଆ ଏତେ ଛୋଟ ଛୁଆଟା ତାକୁ ବାହାରୁ କିଛି ଦେବେନି ଆଉ।
ହଁ ଏଇଟି ସୁଜି ହଁ ସୁଜି ଖିରି, ହଁ।
ଛତୁଆ।
ହୁଁ ଛତୁଆ ଖାଇବ। ଏଇ ଯୋଉ କସ୍ତୁରୀ ଛତୁଆ ହେରିକା ମିଳୁଛି କି ଘରେ ତିଆରି କରିବ ଭଲ ଲାଗିବ। ହୁଁ।
ହୁଁ। ନାଇ ମୁ ଭଲ ନାହାନ୍ତି କିଛି ନାହିଁ କିନ୍ତୁ ଛୋଟା ଛୁଆଟା ନା
ହୁଁ ସେମିଆ କରା ହଉଥିବେ। ସେ ଗୁଟେ ଶାଗୁ ଟା ଟିକେ କଫ ରହିବ। ଛୋଟ ଛୁଆ ନା କଫ ଲାଗି ମନା କରୁଛନ୍ତି।
ଆଚ୍ଛା ଆ ସ ଯୋଉ ସୀମେଇ ଗୁଡ଼ାକ ତ ସେଟା ମଇଦାଟା ନା?
ହଁ ଯେ ସିମେଇଁ କେତେବେଳେ ଏମିତି ଦିଆହଉନି ଯେତେବେଳେ ଆମେ ଖାଇବା ପାଇଁ କରୁଛୁ ଏମିତି ତା ପା ଟି ରେ ଦେଲେ ସେ ଟିକେ ଖାଇଦଉଛି।
ଓହୋ ଆ୍ଛା ହଁ ହଁ ସେମତି ଦେଲେ ଚଳିବ କିଛି କଥା ନାହିଁ।
ହଁ।
ହୁଁ ସେମିତି ହେଲେ ସିଏ ଖାଇଯିବ କିଛି ନାଇଁ ଛୋଟ ଛୁଆଟା ନା ଜଣ ମ ସବୁ ଜିନିଷ ବି ଖାଇଲେ ଭଲ କିନ୍ତୁ ଫିର୍ ବି ଡାଇଜେଷ୍ଟ କରିପାରିବନି ନା ସେଇଟା।
ହୁଁ।
ହହ ହଁ ହଉ ଠିକ୍ ଅଛି ଆଉ କଣ କହିଲ?
କହିଲି ଆଉ କିଛି କହିବେ କି?
ନ ମୁଁ ରଖୁଛି?
ହଁ ହଁ ରଖୁଛି।
ହଁ।